ହ୍ୟାଲୋ।
ହ୍ୟାଲୋ ହ୍ୟାଲୋ।
ହଁ ହ୍ୟାଲୋ କୁହନ୍ତୁ।
ଭାଇ ଜୟ ଜଗନ୍ନାଥ।
ଜୟ ଜଗନ୍ନାଥ ଭାଇ କଣ କରୁଥିଲେ?
ଏଇ ଭାଇ କଣ କରିବା ବର୍ଷା ହଉଛି ଆଉ କଣ କରିବା? ଏଇ ବର୍ଷା ଟିକେ ଟିକେ ଛାଡିଲି କରୁଛୁ ଗାଁ ରେ ଆଉ। ତମେ କଣ କରୁଛ ଭାଇ?
ଆଜି ବର୍ଷା ତ ଏଇ ଭାଇ ଟିକେ ଦୋକାନ ଥିଲା ମାମୁଁଙ୍କର ହେଇ ଦୋକାନ ଆସିକି ଟିକେ ବସିଛି ବର୍ଷା ପାଗଟା ତ ଟିକେ ଆସିିକି ବସି ଚି ଆଉ।
ଆଛା ଆଛା କୋଉଠି କହିଲେ ଘର ଟା?
ଆମର ଘର ସେଇ ପୋଖରୀପୁଟ ପାଖରେ ଭୁବନେଶ୍ଵର ପୋଖରୀପୁଟ।
ପୋଖରୀପୁଟ ଆମର ଏଠି ଆମର ଆମର ଭୁବନେଶ୍ଵର।
ହଁ ହଁ ଆପଣଙ୍କର।
ଭୁବନେଶ୍ଵର ଆମର ଏଠି ଯାଜପୁର।
ହଁ ଯାଜପୁର ଯାଇକି ଆପଣଙ୍କର ନା।
ହଁ ଆମର ଇଆଡେ ଦୁରିଆ। ସେ ପୋଖରୀ ପୁଡୁ ପତ୍ର କଣ ଏଟା ପତ୍ର ପଡା ସେଆଡେ ମୁଁ ଯାଇଥିଲି ତ ବୁଲାବୁଲି। ଗାଧେଇ ଥିଲି ସେପଟେ ମୋ ସାଙ୍ଗ ପିଲା ଗୋଟେ ଥିଲା ତ ମୁଁ ଯାଇକ ବେଳେ ବେଳେ ରୁହେ ସେଠି ପୋଖରୀପୁଟ ପାଖେ। ଆପଣଙ୍କର ଗୋଟେ ହାଟ ଅଛି ସେଠି। ହାଟ ଟାଇପ ର ସେଇ ପାଖରେ ମାନେ ରୁହେ ଆଉ।
ହାଟ ଗୋଟେ ଅଛି ଆମର ପୋଖରୀ ପୁଟ ପାଖରେ।
ହଁ ସେଟା ଆକଚୁଲି କୋଉ ବାରରେ ହୁଏ ହାଟଟା ମାନେ ମାନେ ପଡିଆଟା ତ ମୁଁ ଦେଖିଚି କିନ୍ତୁ ହା ଟ ବସିବାର ମୁଁ ଦେଖିନି।
ନା ହାଟ ତ ସଦାବେଳେ ହିଁ ହେଇଠି ଏବେ ଚାଲିଛି ସଦାବେଳେ ହିଁ ହେଇଠି ହାଟ ହେଇଠି ଥାଏ। ଅଧିକାଂଶ ଟାଇମ ବୁଧବାର ନଲେ ରବିବାର ଅଧିକାଂଶ ଟାଇମ ପଡେ ସବୁ ଜିନିଷ ବିକା ହୁଏ ନଲେ ଅଧିକାଂଶ ହାଟ ଫାଟ ଖୋ ଖୋଲା ଥାଏ।
ନାଇଁ ନାଇଁ ମୁଁ ଯୋଉ ଜାଗା ଟା କଥା କହୁଛି ସେଠି ହାଟ ପଡ଼ିଆ ଟାଇପ୍ ର ଗୋଟେ ପଡ଼ିଆ ଅଛି ହେଲା ଆଉ ମାନେ ସେମିତି ଉ ତାର ମାନେ ପେଣ୍ଡାଲ ଭଳିଆ ହେଇଯାଇଛି ବିକ୍ରି ଫିକ୍ରି କରିବା ପାଇଁ। ଛୋଟସ ଛୋଟ ଇଏ ହେଇଯାଇଚି ହାଟରେ ଯେମିତି‌ ବସିକି ବିକ୍ରି କରନ୍ତି କିନ୍ତୁ ସେଠି ଟିକେ ମାନେ କେବଳ ଦିବେ ଦିନ ଟାଇମରେ ଖାଲି ମଦୁଆ ବସି ମଦ ପିଉଥିବେ।
ଅ ହୋ।
ସେଇା ହାଟ କି କଣ ମୁଁ ଜାଣିନି କିନ୍ତୁ ହାଟ ଟାଇପ ର ସେଟ ସେ ଜାଗା ଟା ହେଇଛି ପୁରା ଏବେ ତ ନର୍ମାଲି ସାଇଟରେ ଦୋକାନ ବଜାର ପଡେ।
ହଁ ହଁ।
ଆ ଭାଇ କଣ ଖବର ବର୍ଷା କେମିତି କଣ ହଉଚି ହଉଚି ସିଆଡେ?
ହଁ ବର୍ଷା ସକାଳେ ହଉଥିଲା ଏବେ ଛାଡି ଜାଇଛି
ଏବେ ଛାଡି ଯାଇଛି?
ହଁ ଦିଦି ବି ରହୁଛି ଆଉ।
ଆଉ ସକାଳୁ ଦିନ ମାନ ବର୍ଷା ହଉଛି ନା?
ହଁ ହଁ ସକାଳେ ବହୁତ ଜୋରରେ ବର୍ଷା ପକଉ ଥିଲା ଦି ପହରେ ଟିକେ କମିଲା ତାପରେ ଏବେ ଟିକେ ଛାଡି ଆପଣଙ୍କ ସେପଟେ ବର୍ଷା କେମିତି?
ବର୍ଷା ଭାଇ କୁହନା ସକାଳୁ ବର୍ଷା ହଉ ହଉଛି ଯେ ହଉଛି ଝିପିଝିପି ଜୋରରେ ନାହିଁ ସେ ଝିପି ଝିପି ଝିପିଝପି ଝିପି ଝିପି ହଉଛି ତ ଆଉ।
ଆମ ସକାଳେ ଏପଟେ ଜୋର ହଉଥିଲା ହଁ ହଁ ଆମ ଏପଟେ ସକାଳେ ଏପଟେ ଜୋର ହଉଥିଲା। ଥିଲା ଏବେ ଟିକେ ଛାଡିଛି ଝିପିଝିପି ହଉଛି ଆଉ।
ଝିପି ଝିପି ହଉଛି। ବର୍ଷା ପାଗରେ ବାହାରକୁ ବାହାରିବାକୁ ଜମା ଇଚ୍ଛା ହଉନି
ହଁ ଭ ବର୍ଷରେ ଯୁଆଡେ ଗଲା ମାନେ ଓଦା।
କାଦୁଅ ପାଣି ସବୁଆଡେ ନା?
ହଁ ହଁ।
ଭୁବନେଶ୍ଵର ଟା ତ ଛାଡ ସିଏ ଚଳିବ କିନ୍ତୁ କଟକରେ ବର୍ଷା ହବ ମାନେ ଶଇଲା।
ଚଳିବ କିନ୍ତୁ ରୋଡରେ ମଝିରେ ମଝିରେ ଯୋଉ ପାଣି ଜମି ଯାଉନି ସେଟା ଟିକେ ଅଧିକ ଇଏ ଲାଗୁଛି ପାଣି ମାଟି ଗୋଢ କାଦୁଅ ନାହିଁ କିନ୍ତୁ ପାଣି ଜମି ଯାଉଛି। ସେ ଗୋଟେ ଖାଲ ଫାଲା ଥିବ ଜଣା ପଡୁନଥିବ ହମ୍ସ ହଁ ହଁ। ହମ୍ସ ସେଇଥିପାଇଁ ତ
ନା ଭୁବନେଶ୍ଵର ତ ଠିକ୍ ଅଛି ମାନେ ହଉଛି ପାଣି ଫାଣି କିନ୍ତୁ କଟକ ଭଳିଆ କଣ ଭୁବନେଶ୍ୱରରେ ଅସୁବିଧା ପାଣି
ଟକଠୁ ଅଧିକ।
କଟକ ଭାଇ ସେ ମାନେ ଆଉ ଅବସ୍ଥା ରହିବନି ସେଠି ବର୍ଷା ହେଲା ମାନେ ଶଇଲା।
ଅ ହଁ।
ଆଉ ଦୋକାନ ବଜାର କେମିତି ବେପାର ଚାଲିଛି କି ଦୋକାନ କହିଲ ଭାଇ?
ନାଇଁ ମୋ ମାମୁଁଙ୍କର ଏଇଟା ଗୋଟେ ଇଏ ଦୋକାନ ଏମତି ଆମର ବି ସ୍କୁଟ, କେକ୍, ଆଇସ୍କ୍ରିମ୍, ଥଣ୍ଡା ଏମିତି ଆଉ।
ଆଚ୍ଛା ତାହେଲେ ଏଟା ଆମର ଇଏ ବେକୀ ଟାଇପ ର।
ହଁ ଭେରାଇଟି ଛୋଟ ଚା ବିସ୍କୁଟ ଚା, ବିସ୍କୁଟ ନାଇଁ। ବିସ୍କୁଟ, କେକ୍ ସିଗରେଟ୍, ପୁଡ଼ି, ପୁଡ଼ିଆ ଫୁଡ଼ିଆ ସବୁ
। ଆଛା ଆଉ ଯୋଉମାନେ ଗ୍ରୋସରୀ ଆଇଟମ ବି ରହୁଛି ବୋଧେ?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
ଓହୋ ନର୍ମାଲ ଯେ ଯେମିତି କହୁଛନ୍ତି ହଁ ହଁ ବୁଝିପାଇଲି ବୁଝି ମାମୁଁଘର ମାମୁଁ ଘର ଯୋଉ ଭାଇ ସେଇଠି କଣ ପ୍ରପର ଘର ସେଇଠି ନା ଭୁବନେଶ୍ୱରରେ ଯାଇକି ରହୁଛ?
ନାଇଁ ନାଇଁ ଭୁବନେଶ୍ଵର ପ୍ରପର ଘର ଅଛି। ମାମୁଁ ଟିକେ ଖାଇ ଯାଇଥିଲେ ତ ଦ୍ଵିପର ଟିକେ ଖାଇବାକୁ ମାର୍କେଟ ଯାଇଛନ୍ତି ତ ଏଥି ମୁଁ ଆସି ଟିକେ ବସିଛି ଆଉ ଦୋକାନରେ।
ମାନେ ତମର ଜନ୍ମ ଭୁବନେଶ୍ଵରରେ?
ନା ନା ଜନ୍ମ ଆମର ନୟାଗଡ ରେ। ଛୋଟବେଳୁ ବର୍ଷ ଦି ବର୍ଷର ହେଇଥିଲି ତାପରେ ଆସି ଭୁବନେଶ୍ଵରରେ ପଢ଼ାପଢି ସବୁ ଏଇଠି।
। ଓହୋ ଆଉ ଘର ଲୋକ?
ହଁ ସମସ୍ତେ ଏଠି ହିଁ ଅଛନ୍ତି। ସବୁ ଗାଁରୁ ଏଠିକି ସିଫ୍ଟ ହେଇଯାଇଛନ୍ତି।
ଆଚ୍ଛା ଆଚ୍ଛା। ଫ୍ୟାମିଲି ପୁରା ସିଫ୍ଟ ହେଇଯାଇଛନ୍ତି?
ହଁ ହଁ।
ହଁ ବାପା ବୋଧେ ସେଠି କଣ ଚାକିରି ବାକିରି କର କରନ୍ତି ବୋଧେ ଆ। ଗାଁରେ କିଛି କରନ୍ତି ଯାହାଫଳରେ ଏଠି କି ସିଫ୍ଟ ହେଇଯାଇଛନ୍ତି ନା କଣ?
ନା ସେ ଗାଁରେ ଏମିତି ରହିହେଲାନି ଚଳିହେଲାନି ତ ଆସିଲେ ଭାରି ଭୁବନେଶ୍ୱର ତାପରେ ଏଇଠୁ ଚାଲିଛି ଆମର। ଚାଲିଚି ଚାଲିଚି ଆଉ।
। ଉଁ ହୁଁ। ଗାଁରେ ଆଉ କେହିନାହାନ୍ତି ସମ୍ପର୍କୀୟ?
ହଁ ଗାଁରେ ସମ୍ପର୍କୀୟ ଅଛନ୍ତି। ଏମିତି ଜେଜେବାପା ତ ଏବେ ନାହାନ୍ତି। ଜେଜେବାପାଙ୍କର ଭାଇ ସାନ ଭାଇ ତା ଏଁ ଦାଦା, ଖୁଡି ଏମିତି ସବୁ ଅଛନ୍ତି ଗାଁରେ।
ଗାଁକୁ କେତେବେଳେ କେମିତି ଯାାଉନା ନା ନାଇଁ?
ହଁ ଯାଏ। ବର୍ଷକୁ କାମ ଟିକେ ପଡିଲେ ଯିବାର ଅଛି। ଏବେ ତ କାଇଁ ଏତେ ପଡିନି। କାମ ପଡିଲେ ଯାହା ଟିକେ ଯିବାର ଅଛି ଆଉ।
ଯାହାବି ହେଲେ ଗାଁର ଯୋଉ ଜମି ବାଡି ଯାହା ଥିବ ଯାହାବି କିଛି ଥିବ ନା ଗାଁରେ। ।
ହଁ ଅଛି ଜମିିବାଡି ଥିଲା ଗାଁରେ ଏଇଟା ମାନେ ବଡଭାଇଙ୍କୁ ବିକା ହେଇଗଲା ଆ ବାପାଙ୍କର। ତା ପରେ ଆଉ ଗୋଟେ ଦିଟା ଘର ଅଛି। ସେଠିକି ଭଡା ଦିଆ ହେଇଛି ଯାଗା ଟା ଘରଟା। ସେଠିକି ବେଳେବେଳେ ଯିବାର ଅଛି ତ ଯାଉଚୁ। ଓ ହଁ।
ବଢିଆ। ଭୁବନେଶ୍ଵର ଆଉ ପଢାପଢି?
ହଁ ପଢାପଢି ଏବେ ଗ୍ରାଜୁଏସନ ସଇଲା। ଏ ଜବ୍ ପାଇଁ ଖୋଜା ଚାଲିଚି ଆଉ। ହଁ ହଁ।
ଆ ଗ୍ରାଜୁଏସନ ପରେ କଣ କରିବ? ନା ଖୋଜୁଛ କିଛି ଚାକିରି ବାକିରି।
ହଁ ଚାକିରୀ ଖୋଜୁଚି।
ଗ୍ରାଜୁଏସନ୍ ଭୁବନେଶ୍ଵର ଉପରେ ମିଳିଯିବ ନାଇଁ।
ହଁ ହଁ ଏବେ ତ ସାଙ୍ଗେ ଏବେ ମାସ ହୋଲା ସରିଚି। ଜବ୍ ମିଳିଯିବ।
ଗୋଟିଏ ଗୋଟେ ପ୍ରୋବ୍ଲେମ ରହୁଛି କଣ କି ଆମର ଯଦି ଭୁବନେଶ୍ଵରଟା ଆମର ଧର ଏ ଚେନ୍ନାଇ ହାଇ ହାଇଦ୍ରାବାଦ, ବାଙ୍ଗଲୋର ଭଳିଆ ଆଇ ଟି ସେକ୍ଟର ଟିକେ ହେଇଯାଆନ୍ତା ଆଉ ଆମକୁ ମାନେ ଅସୁବିଧା କିଛି ହୁଅନ୍ତାନି। ।
ହଁ ହଁ ଆଇ ଟି ପାଇଁ ନାହିଁ । ଆଇ ଟି ପାଇଁ ଓଡ଼ି ଓଡ଼ିଶ୍
ନା, ସେଆପ ଓଡିଶାରେ ନାହିଁ ନା ଭୁବନେଶ୍ୱଟା ଗୋଟେ, ସେ ଦେଖ ଆଇ ଟି ସେକ୍ଟର କରିବା ପାଇଁ ଆମର ଗମେଣ୍ଟ କିଛି ପ୍ଲାନିଂ ଇଏ କଲେ କାହାକୁ ଯାଇକି ଇଏ ମାନେ ଅପୋଜ କଲେ, ସେ କମ୍ପାନୀ ମାନଙ୍କୁ କାହିଁ ଆସନ୍ତି ନାହି ତା କୁ କିଛିଟା ସୁବିଧା ସୁଯୋଗ ଦେଲେ ସିଏ ଆସନ୍ତେ ଆରାମରେ ଏମିତି ନୁହେଁ ଯେ ହେଇପାରିବନି, ହେଇପାରିବ କାହିଁଟି ଚେନାଇ କାହିଁକି ଏମତି ହେଇଗଲା, ହାଇଦ୍ରାବାଦ ବାଙ୍ଗାଲୋର ଏ ସବୁ କେମିତି ହେଇଯାଉଛି ଆଇଡି ସେକ୍ଟର
ଡେଭଲପ ଆଇଟି ଉପରେ କରୁନି ଆଉ।
ଆଉ ମେନ୍ ଜିନିଷ ସେଇଟା ନା ଆଜି ଯଦି ଚେନ୍ନାଇ ଫେନ୍ନାଇ ହାଇଦ୍ରାବାଦ ବାଙ୍ଗାଲୋର କଣ ପାଇଁ ଇଏ ସେ ଆଇଟି ପାଇଁ ହିଁ ତାଙ୍କ ଇଏ।
ଏମିତି ଏମିତି ଭୁବନେଶ୍ୱର ପର୍ଯ୍ୟନ୍ତ ହେଇନି। ହବ, ଆଗକୁ ଦେଖା ଅଛି, ହେଇପାରେଵି ହବ୍।
ଆରେ ନାଇଁ ନାଇଁ ଏମତି ଶୁଣ ଭୁବନେଶ୍ଵର ଉପରେ ଆଇଟି ହେଇପାରିବ କାରଣ ହଁ, ଆମର ଏଠି ରହିଲା, ଓଡିଶାଟା ବହୁତ ମାନେ ଖଣିଜ ଇଏ ରହିଛି ହେଲା।
ହଁ ହଁ।
ଭୁବନେଶ୍ଵର ଚାହିଁଲେ ଓ ଗଭର୍ଣ୍ଣମେଣ୍ଟ ଚାହିଁଲେ କରେଇ ଦଵ ତାଙ୍କୁ ନ୍ତୁ ଆଇଟି କମ୍ପାନୀ ମାନଙ୍କୁ ଫାଷ୍ଟ ଷ୍ଟାର୍ଟିଂ ରେ କିଛିଟା ତାଙ୍କୁ ଇ ଇଏ କଲେ ଛାଡ଼ କଲେ ସିଏ ଆରାମରେ ଆସିକି କରିବେ।
ହଁ।
ଆଉ ଟ୍ୟାକ୍ସ ଫ୍ୟାକ୍ସ ଉପରେ ଯଉ ଇଏ, ଟି କିଏ ଇଏ ଗଲେ ସିଏ ଆରାମରେ ଆସିବେ, ଆମର ଭୋଉତ ପିଲା ମୁଁ ଚେନ୍ନାଇରେ ମିନତି ଦଶ ବାର ବର୍ଷ ବହୁତ ପିଲା ବାହାରେ ରହିକି ଓଡିଶା ପିଲା ଓଡିଆ ପିଲା ଯାଇକି ଆଇଟି ଇଏରେ କାମ କରୁଛନ୍ତି। ଯଦି ଓଡିଶାରେ ସେଇ ଜିନିଷ ଟା ହେଇଯାଆନ୍ତା ସେି କାଇଁକି ଯାଆନ୍ତେ ବାହାରକୁ।
ହଁ ହଁ ଅଧିକ ପିଲାତ ଆଇଟି ପାଖକୁ ବାହାରକୁ
ହଁ ସେଇ ଜିନିଷଟା ଯଦି ଓଡିଶାରେ ହେଇଯାନ୍ତା ବହୁତ ପିଲା ଆମର ଏଇଠି ରହିଯାଆନ୍ତେନା, ସବୁ ଦିନି ଧର ଆମର ବଡ଼ ବଡ଼ ଆଇଟି କମ୍ପାନୀ ଯୋଉମାନେ ଧର ପ୍ରୋ ଇନଫୋସିସ୍ ଟିଏସ୍ଏ ଦୁନିଆ ଆଇଟି କିଏ ଅଛି ସେମାନଙ୍କୁ କିଛିଟା ଇଏ କଲେ ଭଲ ହୁଅନ୍ତା।
ହଁ, ଚାହିଁଲେ ଏପଟ ବି ଅଛି ଓଇ ଗୁରା ଏପଟେ ବି ୟୁପ୍ରୋ ଅଛି କିନ୍ତୁ ଏତେ ମାନେ କଣ କହିଲ ବଡ କରିପାରିନି କେତେ ଏକ୍ସ ତାଙ୍କ କରିନି ଯେ ସମସ୍ତେ ତାକୁ ଇଏ କରିପାରିବେ।
ବିପ୍ରତ ଅଛି ଭୁବନେଶ୍ଵରରେ ମୁଁ ଜାଣିଛି, ବହୁତତ ତ ଲୋକସନସ।
ହଁ ହଁ, ସେଇଥିପାଇଁ ତ।
ଏକ୍ସପାଣ୍ଡ କଲେ, ଯାହା ହୁଅନ୍ତା। କରେଇ ଦଉନାହାନ୍ତି ଏମିତି ଆଉ କିଛି, ସେମାନେେ ଯଦି ଚାହିଁବେ ଓଡିଶା ଗଭର୍ଣମେଣ୍ଟ ଚାହିଁଲେ ଭଲ କରିପାରନ୍ତା। ଆଜିକାଲି ସବୁ ଦେଖ, ପୁନେ ପୁନେ ହଉ ପୁନେଟା ବି ଗୋଟେ ନୂଆ ସିଟି ନା ସିଏ ବି ଆଇଟି ଇଏରେ ଆଗେଇଲାଣି।
ହଁ, ହଁ।
ନାଇଁ କି, ଚାହିଁଲେ ହୁଅନ୍ତା। ସେ ଚାହୁଁନାହାନ୍ତି, ଆଉ କଣ କରିବୁ। ହଉ, ହଉ ଭାଇ ଦେଖିବା କଥା ହବା ପଛରେ ଆଉ ଆଁ। ମୁଁ ଦେଖେ ଟିକେ କାମରେ, ଆଁ ଆଜ୍ଞା।
ଆଜ୍ଞା।